ହ୍ୟାଲୋ।
ହଁ ହ୍ୟାଲୋ ଜୟ ଜଗନ୍ନାଥ କଣ କରୁଛନ୍ତି?
କଣ ଏଇଠି ବସିଥିଲୁ ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ଏଇ ସନ୍ଧ୍ୟା ଦେଇକି ଠାକୁରଙ୍କୁ ବସିଛି ଆଉ।
ଓହୋ ଆଉ କଣ ରୋଷେଇବାସ କଣ ନା
ରୋଷେଇ ବ ହଁ ବର୍ଷା ହଉଥିଲା ସକାଳେ ଏବେ ଟିକେ ଛାଡ଼ିଛି।
ଓହୋ। ହଁ ଆମର ବି ଦିନ ସାରା ଆଜି ବର୍ଷା ହଉଛି ସେଇ ଜି ବ ଜୋର୍ ତ ହଉନି ଝିପିଝିପି ଝିପି ଝିପି ସେ ତେବେଳୁ ହଁ ରା ଦିନ ଯାକ ହଉଛି ବିର
କୋଉଠି କହୁଥିଲେ କହିଲୁ କୋଉଠି?
ବାଲେଶ୍ଵର।
ବାଲେଶ୍ଵରରୁୁ କହୁଥିଲେ ଆଚ୍ଛା। ଆମେ ଖୋର୍ଦ୍ଧା ଜିଲ୍ଲାରୁ ଭୁବନେଶ୍ୱର ଆଉ।
ହଁ ଏଇ ଭୁବନେଶ୍ୱର ନା? ଓହୋ ଆଉ ଷଣ୍ଡେରେ ଆଜି କଣ?
ରବିବାର ଆଜି ଆମର ଆମିଷ ହେଇନି ସକାଳେ ହେଇଥିଲା ଛତୁ ତର ତରକାରୀ କରିଥିଲି ବେସର ଆଉ କାଙ୍କଣ ଆଳୁ ବେସର ଦେଇ ଭାଜିଥିଲି।
କଣ କାଙ୍କଡଆଳୁ ବେସର ସେଟା ବି କଣ ହୁଏ। ହେଟା କେମିତି ମୁଁ ତ ଖାଲି ଏମିତି ହଁ ମୁ ଏ ନର୍ମାଲି ଏମିତି ଭଜା ଟା ଇଏ କରୁଛି କାଙ୍କଡ ଆଳୁ ବେସର କେମିତି।
ମାନେ କାଙ୍କଣ ପ୍ରଥମେ ଗୋଲ ଗୋଲ କରି କାଟିଦବା ଯେମିତି ଆମେ ଆଳୁ ଆଳୁ କାଙ୍କଣ ଦିଟା ଗୋଲ ଗୋଲ କରି କାଟିଦବା କାଟି ସାରିଲା ପରେ ତାକୁ ପାଣି ଦେଇକି ଅଳ୍ପ ପାଣି ଦେଇକି ବେସର ପାଣି ଦେଇକି ସିଝେଇଦବା ବେସର ମାନେ ସୋରିଷ ଜିରା ଆଉ କଞ୍ଚାଲଙ୍କା ରସୁଣ ଅଦା ପିଆଜ। ଯାହାବି ଆପଣ ପକେଇ ପାରିବେ ଏଥିରେ ବେସରରେ ସେମିତି ବାଟି ଦେଇକି ରଖିଥିବ। କାଙ୍କଣ ଆଳୁକୁ ବସେଇକି କଡେଇରେ ସେ ବେସରେ ପାଣି ଦେଇକି ସିଝେଇଦବା ଲୁଣ ହଳଦୀ ଦେଇକି। ସିଝେଇ ସାରିଲା ପରେ ମାନେ ଦେଖ ଦେଖିବେ ଭିତର ଟା ସିଝିଥିବ କିନ୍ତୁ ଉପର ଟା ଟାଣଥିବ। ନହେଲେ ସେ ଯାଉ ଯାଉଆ ହେଇଯିବ ଭାଜିଲା ଳକୁ। ଅଳ୍ପ ଟିକେ ସିଝେଇବେ ଆଉ ଭିତର ଟା ଯେମିତି ପୁରା ସିଝି ଯାଇଥିବ।
ଅଁ ହଁ।
କିନ୍ତୁ ଉପରେ ଆମର ହାତକୁ ଟାଣ ଟାଣ ଲାଗୁଥିବ କାଙ୍କନ ଟା।
ଉଁ ହୁଁ।
ତାପରେ ସିଝି ସାରିଲା ପରେ ବେସର ପାଣି ଆଉ ପାଣି ପୁରା ମରିଯିବ। କଡେଇରେ ଜାଳ ଦେଇଥିବେ ସେ ସିଝିଲା ଭିତରେ ସେ ମରିଯାଇଥିବ ପାଣି ଅଳ୍ପ ଦେଇଥିବେ। ତାପରେ ତାକୁ ଓହ୍ଲେଇ ଦେଇକି କି ତାୱରେ କିମ୍ବା କଡେଇ ରେ ଆପଣ ଯୋଉଥିରେ ଭାଜି ପାରିବେ ଆପଣଙ୍କୁ ଯୋଉଥିରେ ସୁବିଧା।
ତାୱରେ ତେଲ ବୁଲେଇ ଦେଇକି ତେଲ ଟିକେ ଗରମ ହେଲେ ସେ କାଙ୍କଣ ଆଳୁ ପକେଇଦେବେ। ପକେଇ ଦେଇକି ତାପରେ ପାଚିଲା ପର୍ଯ୍ୟନ୍ତ ମାନେ ନାଲି ପଇଲା ପର୍ଯ୍ୟନ୍ତ ଟିକେ ଭାଜିବେ କଡକଡିଆ କରିକି ଆଉ।
ସେଇଟା ଖାଇବେ ଭଲ ଲାଗିବ ବଢିଆ ଲାଗିବ। କଞ୍ଚାଲଙ୍କା ଟିକେ କି ଶୁଖିଲା ଲଙ୍କା ହଉ ଟିକେ ରାଗ ଟା ଅଧିକ ଟିକେ କରିଥିବେ। ଆପଣ କଥାଟା ଶୁଭୁନି କିଛି ଟିକେ ବାହାରକୁ ଆସିକି କଲ୍ କରନ୍ତୁ ନହେଲେ।
କାହିଁ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।